ଲାଗିଲା ତମେ ଦେଖିଆ ଟିକେ ଛାଡିକି ମୁଁ କଥା ହେଇସାରେ ଲଗେଇବ।
ହଁ।
ଆ ହୋଉ ଆଉ ଏଇନା କଣ କରୁଥୁଲ?
ଏଇନା ଚୁଲି ଲଗେଇକି ଭାତ ବସେଇଚି।
ହୁଁ ଚୁଲି ଜାଳ ଭାତଟା ର ଫୁଟୁଥିବ ଅଲଗା ବାସ୍ନା ଆସେନି ଭଲ।
ଭଲ ବାସନା ହୁଏ ହଁ।
ହଁ ଆଉ ତାପରେ ଚୁଲି ଜାଳରେ ଯୋଉ ନିଆଁ ଟା ହବ ଗୁଳୁଳିଆ ନିଆଁରେ ଆଳୁ, ସାରୁ ଏମିତି ପୋଡିଲେ ଭଲ ଲାଗେ ନା।
ଆଳୁ, ସାରୁ, ବଡି, ବାଇଗଣ, ଟମାଟ୍
ସବୁ ଚୁଲି ନାଇଁ ଚୁଲି ପୋଡା ମୁଁ ତ ସବୁ ଭଲ ଲାଗେ ବଡିଟା ନୁହେଁ। ପାଉଁସ ଲାଗିଜିବ ବଡିଟା ନୁହୁଁ ଆ ଉ ସବୁ ପୋଡିଲେ ଚଳିବ ଆଉ ଟମାଟୋ ଟା ନୁଁହୁଁ ଟମାଟୋରେ ପାଉଁଶ ପଶିଯିବ ଫୁସକିରି।
ହୁଁ।
ଆଳୁ, ସାର, ଶୁଖୁଆଶୁଖୁଆ ପୋଡା କେବେ ପୋଡିଚନ୍ତି ଲୁଣି ଶୁଖୁଆ। ତାର ଯୋଉ ବାସ୍ନା। ହଁ ଲୋକ ଷ୍ଟାଇଲି ମାରିକି ଆମେ ଶିକୁଆ ଖାଉନି ଦେଖିଆ ଭାଜି ଦୋବୁ କେମିତି ଖାଇବେନି। ମାଗିକି ହେ ହେ ହେ
ନୁଣି ସୁକୁଆ ବାସ କ ନୁଣି ସୁକୁଆ ବାସନା କୋଷେ ବାଟକୁ ପଳେଇବ।
ହଁ। ଏ ଲୁଣି ଶୁକୁଆ ନା ଧରିଲାଠୁ ମୋର ମନେ ପଡିଗଲା ମାର୍ଗଶିର ମାସ କଥା। ମାର୍ଗଶିର ମାସରେ ସେଇ ଲୁଣି ଶୁଖୁଆ ଗୁରାକ ବେଶୀ ଭଲ ମିଳେ।
ମିଳେଯେ ତମ ଆଡେ ଗୁରୁବାର ଓଷା ଟା କେମିତି କର?
ଆମର ଗୁରୁବାର ଓଷା କଣକି ଏଁ ହେଟା ସମସ୍ତଙ୍କର ସମାନରେ ହୁଏନି। ଯୋଉ ଗୁରୁବାର ଯୋଉ ଚାରି ପାଳି ପଡେ ପାଞ୍ଚ ପାଳି ପଡେ। କାହାର ଫାଷ୍ଟ ରୁ କିଏ ମାଣ ଗଉଣୀ ଯୋଉ ବସାନ୍ତି ତମର ବସାଅନି କି?
ଆମ ଆଡେ ଇଆଡେ ଅଛି ମାଣଗଉଣି ବସାନ୍ତି।
ହଁ ମାଣ ଗଉଣୀ ବସେ କିଏ ଫାଷ୍ଟ ରୁ ବସାଏ। କିଏ ଲାଷ୍ଟ ପାଳି ବସାନ୍ତି ଦେଖିକି ଜଉ ତିଥିବାର ସବୁ ଶରଣ କଣ ପଡେ। ଆଉ କେବେ ଭଲ ପଡେନି କଣ ପୁନେଇ ଫୁନେଇ ଏମତି କଣ ସବୁ ଏଇ ପୁରୁଣା କାଳିଆ କଥା। ଆଉ ଆମର କିନ୍ତୁ ମୋ ଶାଶୁଙ୍କ ଅମଳରୁ ବା ପଘର ଅମଳୀରୁ ମୁଁଦେଖିଛି ଆମର ଶେଷପାଳିଟା ବସାଯାଏ। କାରଣ ପ୍ରଥମରୁ ଯଦି ଆମେ ବସେଇଦବା ବହୁତ ନୀତିକାନ୍ତି ତାର ଅଛି ଘରୁ କାହାକୁ ଆଜିକାଲି ତ କେହି ମାନୁନାହାଁନ୍ତି ହେଲେ ଗୋଟେ ଭୟ ରୁହେ ମାଣଗୌଣି ମାନେ ଲକ୍ଷ୍ମୀଙ୍କର ତ ଘରୁ କିଛି କାହାକୁ ଦବନି କିଛି ଇଏ କରିବନି ଏତେ ବାରଣ ବାହାରେ ଖାଇବନି କୋଉଠି ବୋଉ ମାନେ ଏମିତିତ କରିପାରୁନାହାଁନ୍ତି ତେଣୁ ଶେଷ ପା ମୋ ଛୁଆରୁ ବି ଦେଖିଆସୁଚି ଆମର ଶେଷ ପାଳି ବସେ। ତମର କେମିତି କଣ ହୁଏ?
ଆମର ତ ମାଣଗଉଣୀ ବସାାଯାଏ ଏ ଯୋଉ ମାଗଶିର ମାସ ପାଞ୍ଚ ପାଳି କଉ ମାସ ପାଞ୍ଚ ପାଳି କୋଉ ବର୍ଷ ପଡେ କୋଉ ବର୍ଷ ଚାରି ପାଳି ପଡେ।
ହୁଁ।
ଆଉ ଚାରି ପାଳି ରେ କିଏତିନି ପାଳିଆରେ ପୁରନ୍ତି କିଏ ଦିଇ ପାଳିଆରେ ପୁରନ୍ତି କିଏ ଚା ପାଞ୍ଚ ପାଞ୍ଚ ପାଳିକି ଚାରି ପାଞ୍ଚ ପାଳିଆରେ ପୁରାନ୍ତି ଯାହାର ଆଚାର ବିଚାର ବହୁତ ଅଛି ମାନେ ମାଙ୍କର ଆଉ ହଉଛି ଏ ସମସ୍ତେ ଆଉ ସବୁ ପାଳିରେ ସମସ୍ତେ ପୁରେଇବା ସମାନ ନୁହେଁ। ଏ ଲାଷ୍ଟ ପାଳି କରନ୍ତି କିଏ ଦି ତିନି ପାଳି ଥିବ ଦେଖିକି ବାରତିଥି ଏନ୍ତି ବ ତାର୍ ଏଇ ପନେ କରନ୍ତି।
ହଁ କଣ କେମତି କଣ କଣ? ହଁ କଣ କଣ ସବୁ
ଆମର ତ ରାତି ଚାରିଟାରୁ ଉଠିକି ବୁଧବାରକୁ ଗୋବର ପାଣି ରେ ଛିଟ ଟକା ମାରନ୍ତି ସବୁଆଡେ ଲିପା ପୋଛା ହୁଏ ଘର ଦ୍ୱାର ପରିଷ୍କାର ଚ୍ଛନ୍ନ ହାଣ୍ଡି ଡେ଼କଚି କଡେଇ ସବୁ ମଜା ମଜା ହୁଏ ଆଉ ପରିଷ୍କାର ପରିଚ୍ଛନ୍ନ କରାଯାଏ ଘର ଦ୍ୱାର।
ହୁଁ।
ଆମିଷ ଘରେ ପଶେନି ଆଉ ଶୁକ୍ଳ ଲୁଗ ଆ ଗାଧେଇ କି ରାତି ଚାରିଟାରୁ ଶୁକ୍ଳ ଲୁଗାସବୁ ପାରିଧାନ କରନ୍ତି। ମା ଙ୍କ ଆସନ ତିଆରି କରାଯାଏ ମାଣ ଗଉଣୀରେ ଝୋଟି ପଇଦା ପଡା ଯାଏ ସବୁ ଖଟୁଳି ଫଟୁଳି ବସା ହେଇକି ବସ ବସା ଯାଏ ମାଆଙ୍କ ଆସ୍ଥାନ ପାରିକି ମା ଠାକୁରାଣୀକି ବସା ଯାଆନ୍ତି। ଆଉ ନୀତି ଭୋଗ ଦିଏ ନା କଞ୍ଚାମୃତ ଭୋଗ ଦିଆଯାଏ।
ହୁଁ।
ଆଉ ଯାହାନେ ପାଞ୍ଚ ପାଳି କି ତିନି ପାଳିରେ ସବୁ ପାଳିରେ କିଛି କିଛି ନା କିଛି ଗୋଟେ ଆଜି ପାଳି ଖୀରି ଟିକେ କଲ ଆର ପାାଳି ଟିକେ ଅରୁଆ ଭାତ ଡାଲମା କରିକି ଦବ। ଶାଗ ଭଜା ଟିକେ ଦବ ନା ତା ଆରପାଳି ମୁଗ ପିଠା ଟିକେ କରିକି ଦବ। ତାର ପାଳିକି ଆଉ ଟିକେ କଣ ସବୁ ପାଳିକି ଏମିତି ଟିକେ ଟିକେ କରିକି ଦିଅନ୍ତି ଆଉ। ଲାଷ୍ଟ ପାଳି କି ଦଶ ପ୍ରକାର କରିକି ପୂଜା ପାଠ କରିକି ଲାଷ୍ଟ ବେଳେ କଣ? କିନ୍ତୁ ସେ ଜିନିଷ ବାହାର ଲୋକଙ୍କୁ ଦିଆଯିବନି।
ହଁ ଆମର ବି ସେଇଆ ସେଇ ଏକା କ ଥା ମାନେ ଆମେ ବି ସେମତି ସବୁ ପାଳି ବୁ-ବୁଧବାର ଦିନ ଧୁଆ ପୋଛା ହବ। ସବୁ ବନ୍ଧରେ ଠାକୁରଙ୍କ ଘରେ ଝୁଟି ଚିତା ପଡିବ ସଖାଳୁ ଭୋରୁ ଉଠିକିରି ଯୋଉ ମାଣ ଗୌଣିରେ ରାତି ଚାରିଟାରୁ ଉଠିବ କିନ୍ତୁ ଆଉ ସବୁ ପାଳି ଭୋରୁ ଉଠିକି ପୂଜା ପୂଜି ଧଳା ଲୁଗା ପିନ୍ଧିକିରି ପୂଜା କରିବ ବ୍ରତ ବାନ୍ଧିବ ଦୁବ ବରକୋଳି ଯୋଉ ତାକୁ କରିକି ବ୍ରତ ବାନ୍ଧିକିରି ସକାଳୁ ଛେନା ପଞ୍ଚାମୃତରେ ତାଙ୍କୁ ଭୋଗ ଦିଆଯିବ। ତାପରେ ଗୋଟେ ଦଶଟା ସେ ଯେନ୍ତି ଅର୍ଣ୍ଣ ଖାଆନ୍ତି ଆମେ ଯେନ୍ତି ଖାଉ ଚେ ଯାହା ହେଲେ ଟିକେ ତାଙ୍କ ପାଇଁ ଖାଇବା ତିଆରି ହବ କିଏ ଦହି ପଖାଳ କଲା ଦେଖ ଶାଗ ଭଜା ତ ତାଙ୍କର ପ୍ରିୟ ନିହାତି ଟିକେ ହବ। କରିବେ ଡାଲମା ମୁଗ ଡାଲମା ହବ ହରଡ ଡାଲମା ନୁହଁ ଡାଲମା ହବ ପ ପରିବା ପଡିକି ଏଁ ତାଙ୍କୁ ଟିକେ ପାଣି ଛଡେଇକି ଭୋଗ ଦିଆହବ ବିନା ପିଆଜ ରସୁ ନରେ ସବୁ ହବ ଆ ଆଉ ପିଠା ପଣା ଯିଏ କରିପାଇଲା ଆହୁରି ଉତ୍ତମ କଥା। ସବୁ ପାଳି ଯେ ହଁ ହଁ ଆଉ କିନ୍ତୁ ଶେଷ ପାଳି ସବୁ ପିଠା ସାଙ୍ଗେରେ ଲକ୍ଷ୍ମୀଙ୍କର କହନ୍ତି ଗୋଟେ କୁଣ୍ଡା ପିଠା ପ୍ରିୟ ଅଛି ଆଜିକାଲି ତ ଆଉ କୁଣ୍ଡା ନାହିଁ। ମୁଁ ଯେତବେଳେ ଛୋଟ ଦିନେ ଦେଖିଛି ମୋ ବଡ ମା ମା ହରିକା ସବୁ ହେମଦସ୍
ସେଇ ଶୁଖଳ ଧାନ ଟିକେ ଆଣନ୍ତି ଯୋଉ ମାଣ ଗଉଣି ଯୋଉ ତାଙ୍କର କରାଯାଏ ବେଣୀ ପରା ଯାଏ।
ହୁଁ।
ସେଠି ଧାନ ଗୋଟେ କୁଟିକି ସେଇଟା ଆମ
କୁଟିକି ସେଇଥିରୁ କୁଣ୍ଡା ଗୋଟେ ପ ଉଁ କିମତି ଗୋଟେ ପ ପତଳା କୁଣ୍ଡା ସେ ବାହାର କରନ୍ତି ତା ଭିତୁରୁ ସେଇଟା ବିରି ଚାଉଳରେ ଦେଇକି ଟିକେ ନାଙ୍କୁ ତାଙ୍କ ପାଇଁ ମୋଟା ଚକୁଳି ଗୋଟେ ହୁଏ ଲକ୍ଷ୍ମୀ କାଳେ ଭଲ ପାଆନ୍ତି ଯେ ଆଜିକାଲି ଆମେ ତ ସେଗୁରା ଆଉ ପାଉନୁ ବିରି ଚାଉଳ ବାଟିକି ମୋଟା ପିଠା ଗୋଟେ ଛୋଟ ଛୋଟ ଏମିତି ଦଶଟି କରୁଚୁ ଛୋଟ ଛୋଟ ଆ ହଁ ଯେତେ ପ୍ରକାର ତା ସାଙ୍ଗେରେ ପିଠା ତମେ କରିପାରିବ ଆଉ କଣ କିନ୍ତୁ ତାର ଫୁଣି ସୁଦଶା ବ୍ରତ ବି ଥାଏ ପଡେ ମଝିରେ ମଝିରେ ସୁଦଶା ବ୍ର ତରେ ବ୍ରତ ପୂଜା ହବ ମଣ୍ଡା ଦଶଟା ନିହାତି କ୍ଷୀରି ମଣ୍ଡା ଟିକେ ହବ ଆଉ ଯାହା କର ନ କର। ତାଙ୍କର ଧଳା ମଣ୍ଡା ତାଙ୍କର ପ୍ରିୟ। ଧଳା ଜିନିଷରେ ଲକ୍ଷ୍ମୀଙ୍କର ସବୁ ପ୍ରିୟ ଧଳାଲୁଗା, ଧଳା ମଣ୍ଡା କ୍ଷୀରି। ଏଇଗୁରାକ ସବୁ ଗୋଟେ ଆମେ କଣ ଆଉ ଦେଖିଚେ କି ଆମେ ଏଇଟା ଗୋଟେ ମାନି ଆସୁଚେ। ଧର ମୁଁ ଦେଖିଲି ପ୍ରାୟ ସ ଆମେ ଯେମିତି ବିଧିବିଧାନ ତମର ବି ସେମତି ସମାନ ପ୍ରାୟ ଆଉ ଗୋଟେ ଗୋଟେ ଘରେ ଆମେ କଣ କହୁଚେ ଭୋଗ ଟା କାହାକୁ ଦବାନି। କିନ୍ତୁ ଜଣେ ଜଣେ ପୁରୁଣା କାଳିଆ ଲୋକ ଅଛନ୍ତି ସେଦିନ ଘରୁ କାହାକୁ କିଛି ପାଣି ଟିକେ ବି ଦେବେନି।
ପାଣି ଟିକେ ଦେବେନି ତାଟିଆ କଂସା ମାନେ ଜି-ଜିନିଷ ପତ୍ର ଟଙ୍କା ପଇସା କିଛି ମାନେ ଦିଆଯିବନି।
ଭିକାରୀ କି ବି ଭିକ ଦେବେନି କିନ୍ତୁ ସେଇଟା ଭୁଲ ଲକ୍ଷ୍ମୀ କହିଛନ୍ତି ଦୁଆରୁ କାହାକୁ ଫେରଇବନି ଯିଏ ଯିଏ ଯାହାକୁ ମା ଯିଏ ଯାହା ମାନିଛନ୍ତି ଆମେ ଆଉ କହିଦେଲେ ତାଙ୍କ ଚିନ୍ତାଧାରା ବଦଳିଯିବ କି।
ନା।
ଚିଏ ସିଏ ଯାହା ମାନିଛନ୍ତି ଆଉ ଆମେ ତ ଆଉ କଣ ତାଙ୍କ ବଡ ପୁରୁଣା ଲୋକଙ୍କୁ ଆମେ କା
ଆଉ ବି ବଇରେ ଲେଖା ହେଇଛି ବହିରେ ଏଇ ଯୋଉ ତ ମ ଲେଖା ହେଇଛି ବାହା ହେଲା ଝିଅକୁ ବି ସୁଧା ଇ ଦବନି। ସିଏ ସିଏ ଘରର ଝିଅ ହେଇଥିବ କି ସେ ବାହା ହେଇସାଇଲା ପରେ ତାଙ୍କୁ ବି ସେ ଜିନିଷ ଦବନି।
କିନ୍ତୁ ନାତି ନାତୁଣୀ ଙ୍କି ଦବ। ନାତି ନାତୁଣୀ ଖାଇବେ କିନ୍ତୁ ଝିଅ ଖାଇବନି ଏଇଟା ଏଇଟା ତା ଯୋଉ ଗୋଟେ ଅଛି ଆମ ଗାଁ ରେ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ଆମ ବୋଉ କୁହନ୍ତି। ଉଁ ଯେ ଆମ ସାଇରେ ଜଣେ ବଡ ମାମା ହେବେ ସିଏ ଆମର ସିଏ କାଳେ ତାଙ୍କ ମାନେ ଘର ଭିତରେ ନୁଚେଇକି ଭୋଗ ଖାଆନ୍ତି ଏତେ ବିଶ୍ଵାସ ତାଙ୍କର। ତାଙ୍କ ଅଭ୍ୟା ସେ ନାଇଁ ଲୁଚିକି ତ ଖାଇବେ ଖାଇବେ ତାଙ୍କ ଅବେହାରୀ ଝିଅଙ୍କୁ ବି ଦିଅନ୍ତିନି ମାଗିଲେ ମାରନ୍ତି କାଳେ। ସେଇ ଲକ୍ଷ୍ମୀ ତା ଦିହେରେ ଥିବ ଶାଶୁୁଘରୁକୁ ପଳେଇବ ବୋଲି।
ଉଁ ହୁଁ ହୁଁ ହୁଁ।
ସିଏ ତାଙ୍କ ଅବହାର ଝିଅଙ୍କୁ ଦିଅନ୍ତିନି ବୋହରିଆ କହିକି ହସନ୍ତି ଆଉ ଆଉ ଯାହା ଯିଏ ମାନିଛନ୍ତି ଆଉ ସେ ସେତେବେଳେ ତ ବହୁତ ନୀତିକାନ୍ତି ମାନୁଥିଲା, ଆଜଜିିକାଲି କଣ ଆଉ ସେଟା କିଏ ମାନୁଛନ୍ତି କି?
ନାଇଁ।
ଆଉ ହଁ ଆଉ ଏଇଟା ଗୋଟେ ମଙ୍ଗଳାଙ୍କ ଓଷା ଗୋଟେ କରାଯାଏ, ଏଇଟା କଣ ବାଟ ତାରିଣୀ ନା କଣ କୁହନ୍ତି ସେଥିରେ ଗୋଟେ ହୁଏନି, ହଁ କି ଗୋଟେ କ୍ଷରି ଟାଇପ ର କରନ୍ତିନି ଚାଉଳ ଚାଉଳ ଚୂନା ନଡିଆ ଫଡିଆ ପକେଇକି, ସେଇ ଭୋଗ ଟା ହୁଏ ସେଥିରେ ଏଇ ଯୋଉ ବଡ ବଷା ଭୋଗ ଯେମିତି ହୁଏ ମୋ ବୋରିଆ କରନ୍ତି ଗୋଟେ ଚାଉଳରେ ବିରି ବାଟିକିରି ଗୋଟେ ଟ ଗୋଟା ତିଆରି ହବ ସେଇଟା ପଡିକି ସେଇଟା ଅଟକାଳିୀ ନା କଣ କହନ୍ତି ସେଇଟା କରା ହୁଏ। ଭୋଗ ମଙ୍ଗଳାଙ୍କର ଦାଣ୍ଡରେ ପୂଜା ହୁଏ ଆଉ ଦାଣ୍ଡ ପନ୍ଥେଇ ଓଷା ଗୋଟେ ହୁଏ। ନାଇଁ ଛୁଆ ଦିନ ଦେଖିଛୁ ମୁଁ ତ ଏତେ ନୀତିକାନ୍ତିରେ ମଧ୍ୟ ହବା ଖରାପ ହବ ବୋଲି ମୁଁ ଏତେ ଓଷା କରିବି ସବୁ ଭୋଗରାଗ ଦେଇଦିଏ, କିନ୍ତୁ ଆଉ ଏତେ ଉପାସ ରହିପାରେନି କୋଉଠି।
ଓହୋ।
ହୁଁ ଉପାସ ରହିଲେ ଦେହ ଖରାପ ହବ ନା। ଅ ଡାଇବେଟିସ୍ ଅଛି ତେଣୁ ଡରି ଯାହାେଲେ ଟିକେ ଖାଇବାକୁ ପଡିବ, ଖାଇକି ଆଉ ଓଷା କରିବା କି? ନିହାତି ଯୋଉଟା ମାଣବସା ଗୁରୁବାର ହେଲା, କି ଜାଗର ଜାଗର ଏମିତି ଏତିକି ଯାହା ଯେମିତି କରେ ଆଉ ସବୁଥିରେ ଭୋଗରାଗ ଦେଇଦେଇକି ମୁଣ୍ଡିଆ ମାରିବ ନା ଖାଏ ସବୁ ସରା ଆଉ କରିପାରୁନି।
ଓହୋ ହଁ ମୁଁ ତୁ ସେ ଉଶା ଛାଡିଦେବି ମୋ ଦେହ ତ ଖରାପ ହଉଛି ଯେ ମୁଁ ସେ ଓଷା କରିପାରିବିନି।
ହଁ ମନରେ ଯଦି ଭକ୍ତି ଥିବ କଣ ଖାଲି ଉପାସ ରହିଲେ ହବ କି? ମନରେ ଭକ୍ତି ଥିବ ଅ ଯଦି ସେଇଠି ବିଟ ତ କଣ ଠା ପ୍ରକୃତ ଯିଏ ମା ସିଏ କଣ ଜାଣିବେନି, ଠାକୁର ଯିଏ ସେ କଣ ଜାଣିବେନି ଯେ ଲୋକଟା ବେଖାତିରି କରିକି କଲାନି, କି ଆର କଣ ଅସୁବିଧା ହେଇଛି ଇଏ କରୁନି।
ଏ ଭୋଗରାଗ ଟିକେ ଦେଇକି, ମୁଣ୍ଡିଆ ଟିକେ ମାରିଦେଇକି, ଇଏ କରେ ଆଉ ଯେତିକି ପାରୁଛି ସେତିିକି ଓଷା ଟିକେ କରୁଛି ଆଉ ଅଧିକ କରିପାରୁନି ଆଗନାଖେ ଆଉ ଆଉରି ଚାରିଟା ଓଷା।
କଣ କଣ ହୁଏ ଯୋଉ ତମର ସେଠି କିଛି ଗାଁ ରେ କଣ କଣ ସବୁ କରନ୍ତି, ଯାନି ଯାତ୍ରା କଣ କଣ ସବୁ ହୁଏ ଗାଁରେ।
ଆମର ତ ଏବେ ରଜ ଉତ୍ସବ ଗଲା।
ହୁଁ।
ରଜ ଉତ୍ସବରେ ଆମର ସବୁ, ଆମ ଆଡେ ତ କେଉଁଝର ରଜ ବହୁତ ଡାକେ ସହି ପଡିଶା ରଜ କୁ ସବୁ ସାଇ ପଡିଶା, ସାହି ପଡିଶା ଆମର ବହୁତ ସେଆଡେ ଦୋଳି ଫୋଳି ବହୁତ ଇଏ କରନ୍ତି ଆମର ସେପଟେ ଆଦିବାସୀ ବହୁତ। ଲୁକ ନା ବହୁତ ସେପଟେ ଆଦିବାସୀ କେଁଉଝର ଟା, ସେପଟେ ଦୋଳିରେ ରଜ ଉସ ଉତ୍ସବ ଟା ବହୁତ ପାଳନ କରାଯାଏ। ସାଇ ପଡିଶା ପିଠାପଣା କରନ୍ତି ମା ମାନେ ଇଏ କରିକି ଝିଅ ସାହି ପଡ଼ିସାଙ୍କୁ, ଝିଅଙ୍କୁ ସବୁ ଡାକନ୍ତି, ଆଜି ତମେ ଡାକିବ କାଲି ସିଏ ଡାକ କିି ପାଇଁ?
ସେ ନାଇଁ ସେ ଡାକଟା ଆମର ଥିଲା ଡାକ ଆଗଟା ଆଉ ସେତେବେଳେ ସାହି ରେ ଯାହା କହିବେ ଆଜି ମୁଁ ଡାକିବି ଖାଇବା ପାଇଁ, କାଲି ସିଏ ସବୁ ଝିଅ ମାନଙ୍କୁ ଡାକନ୍ତି ସେଇଟା ଏବେ ବି ଜାରି ରହିଛି।
ଆମର ଝିଅ ମାନେ କିଛି ଲୁଗାପଟା ଧୋଇବେନି ଦା ଦ ତ ଦାନ୍ତରେ ଆଜିକାଲି ତ ବ୍ରସ ହେଲାଣି ଦାନ୍ତ କାଟିି ଚିରିବେନି ଲୁଗା ଧୋଇବେନି ପରିବା କାଟିବେନି
ଝିଅ ମାନଙ୍କ ପାଇଁ ରଜ ଟା ଆଉ ହଁ। ସେଇଟା ଗୋଟେ ସେତିକି ଦିନ ଝିଅ ମାନେ ଟିକେ ପାଳନ ବାନ୍ଧିବେ ଦି ଦିନ ଆଉ ଭାରି
ହଁ ହଁ ପୁଅ ପିଲା କରିବେ ଆମର ସ୍ତ୍ରୀ ଲୋକ କଣ ଝିଅ ଲୋକ କଣ କିଛି କରିବେନି?
ଆମେ ତ ଛୁଆଦିନେ ମୁଁ ଦେଖିଛି ବୋଉମାନେ କାଟନ୍ତିନି ବା ବାପା ସବୁ କାଟିକୁୁଟା ଦେଇକି ବାପା କି ନନା ଯିଏ ଥାଆନ୍ତି। ବଡ ବାପା କି କିଏ ଥାଆନ୍ତି ବଡ ବାପାଙ୍କ ପୁଅ ଭାଇ ମାନ ସବୁ କଟାକଟି କରିଦେଇକି ସେ ତାଙ୍କ ବାଟରେ ଯିଏ ଯାଆନ୍ତି। ଆଉ କରନ୍ତି ମାନେ କଟାକଟି ମୁଁ ଏବେ ବି ମୁଁ ବୋଉ କାଟେନି ରଜରେ ମୁଁ ତ କାଟନି ଆଉ ଏ ଆଜିିକାଲିି କିଏ ଆଉ ମାନୁଛି ମ? ପୁଅ ପିଲା ତ ଜେଜୁଆଡେ ଗଲେ ଆଉ କିଏ ମାନୁଛି?
ହଁ।
କାଟିକି କରୁଛନ୍ତି ଆଉ ପରାଣୀ ବହୁତ ଅଛି ବହୁତ ପ୍ରକାର ଅଛି କିନ୍ତୁ ଆମେ କଣ ଯେତିକି ପାରୁଛେ କରୁଛେ?
ହଁ।
ଆଉ କଣ ଆଉ ଯାହା କଣ? କରିବ ତମର ରୋଷେଇ ବସେଇଥିବ କି କଣ ଆଉ କେତେବେଳେ ଟିକେ ପୁଣି କଥାହବା ଆଉ
ହଁ ହଁ।
ହଁ ରଖୁଛି ତାହେଲେ।
ହଁ।
ହଉ ହଉ।